ବନ୍ଧୁ।
ହାଲୁ ଶୁଭ ସନ୍ଧ୍ୟା।
ମିତ୍ର ଶୁଭ ସନ୍ଧ୍ୟା। ଆଉ କଣ ମିତ୍ର ମୋ କଥା ଏତେ ଦିନ ପରେ ମନେ ପଇିଲା। ଏତେ ଦିନ ପରେ ମୋ କଥା ମନେ ପଡିଲା କେମିତି କଣ ତମର। ଫୋନ୍ ଫାନ୍ ନାହିଁ କିଛି ନାହିଁ।
ହଁ ଦେଖିବା ମନ ପଡିଲା ମୁ କହିଲି ଦେଖିବା ଭାଇ କଣ କରୁଛନ୍ତି କଣ ନାଇଁ ହଁ ଶଭା ହଉଛି ଆଜ୍ଞା ମୋ କଥା।
ଆଛା ଏଇଆ ମୁଁ କହିଲି ମୋ ମିତ୍ର ମୋ ସାନ ଭାଇ ମୋ ସୁଧାମା ମୋର ଫୋନ ନାହିଁ କିଛି ନାହିଁ ତମେ ଫୋନ ଫାନ୍ କରୁନା ବହୁତ୍ ଦିନ ପରେ ଲଗେଇଚ ମୁଁ ଆନନ୍ଦମୟ। ଆଉ କେମିତି କଣ ମୋ କଥା ମନେ ପଇଲା ଏତେ ଦିନ୍‌ ପରେ।
ମନେ ପଡିଗଲା ବସିଥିଲି ଦେଖୁଥିଲି କିଛି କା କାମ ନଥିଲା ତମ ପାରେ ବସଥିଲି ଫନ୍‌ କରିଥିଲି ମୁଁ କିଲି ଦେଖି ସେ ଭାଇଙ୍କ ପାଖୁ ଲଗେଇ ଦିଏ ଭାଇ କଣ କରୁଚନ୍ତି କଣ ନାଇଁ।
ଯା ଓଉ ଏତେ ଦିନ ପରେ ବଡ ଭାଇଙ୍କ କଥା ମନେ ପଇିଲା।
ଆଜ୍ଞା ଆଉ କଣ ଦେହ ପା ଭଲ ଅଛି।
ଯା ଓଉ ତମ ସାଙ୍ଗରେ ଦେହ ପା ବହୁତ୍ ବଢିଆ ଅଛି ଘରେ ସବୁ ଭଲ। ଦାଦା ଖୁଡି ବାପା ମା ଭାଇ ଭଉଣୀ ସମସ୍ତଙ୍କ ଦେହ ଭଲ ଅଛି।
ଆଜ୍ଞା ଆଉ ଖାଇ ପିଇ ସାଇଲେଣି ନା ନାଇଁ।
ନାଇଁ ମୁଁ ତ ଜଳିଖିଆ ଖାଇଥିଲି ବରା ସିଙ୍ଗଡା।
ଆଜ୍ଞା।
ଚାଟ୍।
ଆଜ୍ଞା।
ଆଉ ତମେ କଣ ଖାଇଥିଲ ଆଜି ସକାଳେ ଗାଧୁଆଳେ ରାତିରେ।
ସକାଳେ ସକାଳେ ଆଜି ମୁଁ ଚାରିଟା ରାତିରୁ ଉଠିକି ଯାଇଥିଲି ଦଉଡି ଦଉଡିଆକୁ ଯାଇଥିଲି।
ହୁଁ।
ଆ ତାପରେ ଆମେ ଯୋଉ ପଖାଳ ଖାଇ ନଅଟା ନଟା ସାଢେ ନଟାଳୁ ପଖାଳ ଆଉ ବାଇଗଣ ଆଳୁ ଭଜା ହେଇଥିଲା ପୋଟଳ ଆଳୁ ଭଜା ହେଇଥିଲା। ଖାଇଥିଲି।
ହୁଁ।
ତାପରେ ଖାଇ ପିଇକି ଟିକେ କ ଆଜି କଲେଜରେ ଆଡମିସନ ହୋଉଥିଲା ମୁଁ ଯାଇକି କଲେଜ ଆଡିମିସନ କରିକି ଯୋ ପିଇନି। କଲେଜ ଆଡମିସନ କରିକି ଆସ୍‌
ଦିଟା ଦିଟା ସାଢେ ଗୋଟେ ଦିଟା ହବ ଆସିଲି। ଆସିକି ତାପରେ ଖାଇ ଯଉ ଆଡ଼ ନାମ ଲେଖା କରିବାକୁ ଯାଇଥିଲି କଲେଜ କୁ।
ଆଛା ଆଛା।
ତାପରେ ଆମେ ଆସିଲ ନାମ ଲେଖିକି ଆ ସ ହବ। ଆଜ୍ଞା ସାଢେ ଗୋଟେ ହବ ଆସି
ହୁଁ।
ତାପରେ ଆସ ଆସିକି ତାପ
ଘରେ ରୋଷେଇ ହେଇଥିଲା କଣ ଭାତ ଟା ଡାଲି। ତାପରେ ଆମର ଶାଗ ହେଇଥିଲା ତାପରେ ଆଳୁ ଭଜା। ବାଇଗଣ ଆଳୁ ଚକ ବାଇଗଣ ଆଳୁ ଚକା ହେଇଥିଲା। ସେଆକୁ ଭାତ ଲଗେଇ ଖାଇକି ଶୋଇଥିଲି।
ହୁଁ।
ତାପରେ ଚାରିଟା ବେଳେ ଉଠିକି ଯାଇଥିଲୁ କ୍ରିକେଟ। ଆମ ସାଙ୍ଗମାନଙ୍କ ମେଳାରେ ଯାଇଥିଲୁ କ୍ରିକେଟ ଖେଳିବାକୁ।
ଓ ବଳି ବାଟେ।
ଆଜ୍ଞା।
ଓହୋ କୋଉଠି କଣ ଖେଳ ବଲ ବାଟେ ସେଠି ଆମର।
ଆଜ୍ଞା ମୁଁ ଏଇନା ଏବେ କଟକ ଆମ ଯୋଉ ବାଲିଯାତ୍ରା ପଡିଆ।
ଆଚ୍ଛା।
ଆମେ ସେ ଆଜ୍ଞା ସେଇଠି ଖେଳୁ ଯାଉ ସା ଆମେ ସାଙ୍ଗସାଥି ହେଇକି ଯାଉ ଦ ହୁଁ ଆମେ ଯାଉ ପନ୍ଦରରୁ କୋଡିଏ ଜଣ ଯାଉ ଆମ ଭିତରେ ଆମର ଯୋଉ ବଣ୍ଟା କୁଣ୍ଟା କରିକି ମିଶି ମାଶି ଖେଳିକି ଆସୁ ଆଉ ଖେଳିକି ମଜା ମସ୍ତି କରି ଆସୁ ଆଉ।
ଆଛା ଭଲ।
ଆସୁ କେତେ ହେଇ ଆ ଘରକୁ ଆସୁ ଆସୁ ଯାଇ ସନ୍ଧ୍ୟା
ହୁଁ।
ଖେଳିକି ଚା ଚା ବିସ୍କୁଟ ଖାଇକିି ଯିବି। ଏଇ ଏବେ ରୋଷେଇ ହଉ ଖିଆହବ ଆଉ।
ଓ ହୋ।
ଆଜ୍ଞା ଆଉ ଆପଣ ଏବେ କଣ କରୁଛନ୍ତି?
ଆମର ତ ଆଜି ହଉଚି ଶନି ଦେବତାଙ୍କ ପାଖରେ ଆମର ଆଜି କଣ ଭୋଜି ଭା ହୋଉଚି ଆଜି ଶନିଙ୍କର ଓଷା ବୋଧେ।
ଆଜି ଏଇ ଆଜ୍ଞା ଆଜି ଶନିଙ୍କର ଗୋଟା ହେଇଥିବ। ହଁ
ଶନିଓଷା ହଁ ଶନିଙ୍କ ମୂଳେ ଆମେ ଆଜି। ଆଜି ଗ୍ରାମର ଗୋଟେ ବରଗଛ ମୂଳେ ଆମ ଶନି ଦେବତା ଅଛନ୍ତି।
ଆଜ୍ଞା।
ଶନି ଦେବତାଙ୍କ ପାଖରେ କଣ ଭୋଜି ଭାତର ଆଜି ଆୟୋଜନ ହଉଛି ଭଲ ଆକାରେ ହେଇଛି। ମୁଁ ତ ଯାଇନି ମୁଁ ଏବେ ଯି ରେ ଇ ତମ ସାଙ୍ଗରେ ବନ୍ଧୁ ସାଙ୍ଗରେ କଥା ହେଇକି ସାନ ଭାଇ ସାଙ୍ଗରେ ମୁଁ ଯିବି ସେଠି ଦେଖିବାକୁ। କଣ ହେଇଛି ସବୁ ଭୋଜି ରେ?
ଆଜ୍ଞା
ହୁଁ।
ଠାକୁରଙ୍କ ପାଖରେ ପ୍ରସାଦ ଖାଇବାକୁ
ହଁ ଠାକୁର ତ ଆମର ଓଡି ସେତ ଆମର ପୁରା ଭାରତ ବର୍ଷ ଠାକୁରମୟ ଆଉ। ବହୁତ ଦେବାଦେବୀ ମନ୍ଦିର ସବୁ ଆମର।
ଆଜ୍ଞା ବିଭିନ୍ନ ପ୍ରକାର ଓଷା ବି ହୁଏ ଆମ ଯୋଉ।
କିଏଜେ ଆଗକୁ କାଳୀ ପୂଜା ଆସୁଚି ଦୀପାବଳି ଆଦି ତାପରେ ତ ଆମର ଆଡେ ବହୁତ ବଡ ଧୁମଧାମରେ ଦୀପାବଳି ପାଳନ କରାଯାଏ।
ଆଜ୍ଞା।
ଆଲୋକର ପର୍ବ ଦୀପାବଳୀ।
ଆଜ୍ଞା। ଆମର ଜେନ୍ ବୁନ୍ଦାବତୀ ପାଖରେ ଆମର ଯୋଉ
ଦୀପ, ଦୀପ ଜଳେ।
ଜଳ ନ ବ
ହୁଁ। ମହମ୍ମବତୀ ଆଉ ଦୀପ ଆମର ଜଳାଯାଏ ଆମର ଦୀପାବଳିରେ।
ଆଜ୍ଞା।
ହୁଁ ଆଉ ବାଣ ବି ତମର ସାଡେ ଫୁଟାଯାଏ ନା? ଆମର ଆଡେ ବୋହୁତ ପ୍ରକାର ସବୁ ବାଣ ଫୁଟା ଫୁଟାଯାଏ। ପୁରା ରାତ
ହଁ, ଆଜ୍ଞା। ବାଣ ଫୁଟା ଯଏ। ମୁଁ କିନ୍ତୁ ବାଣ ଫୁଟାଏ ନା ମୁଁ ଅଳ୍ପ ଫୁଟାଏ। ମୁ ବାଣ ଫୁଟାଏନା। ଗାଁରେ ସବୁ ଛୁଆମାନେ ବହୁତ ତ୍ ମାନେ ବାଣ ଫାଣ ଫୁଟାନ୍ତି। ନାଇ ଡର ମାଡେ ନା। ଫୁଟାଏ ନା ଆଉ ଇଂଟରେଷ୍ଟ ନାଇଁ। ମାନେ ଆଗ୍ରହ ନଥାଏ ବାଣ ପ୍ରତି ଆଉ।
ଆଚ୍ଛା ତମର ଆଗ୍ରହ ନ ଥାଏ ବାଣ ଫୁଟେଇବା ପାଇଁ ନାଇ? ମୁଁ ତ ବାଣ ପୁରା ଫୁଟାଏ ପୁରା। ମୁଁ ଛାତ ଉପରକୁ ପଳେଇ ଯାଏ ରକ ରକେଟ ଲଗାଁଏ। କାଚ ବୋତଲରେ ପୂରେଇ ଦେବି ରକେଟ ଲଗେଇବି। ମତେ କିନ୍ତୁ ଫୁଟେଇବାକୁ ମତେ ଫୁଟେଇବାକୁ ଭାରି ଭଲ ଲାଗେ।
ନାଇଁ ମତେ ଦେଖିବାକୁ ଭଲ ଲାଗେ। ଯୋଉମାନେ ଫୁଟଉଥିବେ। ଦେଖିବେ ପାଖରେ ଠିଆ ହେଇ ଦେଖିବାକୁ ମତେ ବହୁତ ସୁନ୍ଦର ଲାଗେ।
ଅକ୍ଟୋବର ଅକ୍ଟୋବର ମାସରେ ଆୟୋଜନ କରାଯାଏ। ପାଳନ କରାଯାଏ ଦୀପାବଳି ନାଇଁ?
ଆଜ୍ଞା। ଅକ୍ଟୋବ ନ ଅକ୍ଟୋବର ନଭେମ୍ବର ଅକ୍ଟୋବର ଲାଷ୍ଟ କି ନଭେମ୍ବର ଫାଷ୍ଟ ୱିକ ଭିତରେ ଆମର ହେଇଯାଏ ଆଉ।
ଆଉ ବ ବଡ ବଡୁଆ କଡକାଯାଏ ନା ସ ପରିବାର ସହିତ ଆମର ବଡ ବୋଡ ଆ ଡକାଯାଏ ଯୋଉମାନଙ୍କର ଆମର ସବୁ ପିତୁ ପି ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ପିତୃ ପିତାଙ୍କର ଆତ୍ମା ଶାନ୍ତି ପାଇଁ ବଡ ବଡୁଆ ଡ କାଯାଏ କଣ ଆଲୋକରେ ଆସ ଅନ୍ଧାରରେ ଯାଏ ବଡ଼ ବଡୁଆ ହୋ।
ବଡ଼ ବଡ଼ୁଆ ହୋ ପୁରୁଷ ପୁରୁଷୋତ୍ତମ ବାଇଶ ପାହଚେ ଘଡଘଡ ହଉଥା।
ବାଇଶ ପାହଚେ କଣ କହିଲ ମତେ ଶୁଭିଲାନି।
ବୋଇଲି ଯୋଉ ଆମ ଯୋଉ ଅସି ଯୋଉ ପକାନ୍ତି। ଏ ଗଙ୍ଗା ଯାଉ ଗୟା ଯାଉ। ଶ୍ରୀ ପୁରୁଷ ତମ ଯାଉ। ବାଇଶ ବାଇଶ ପାହଚେ ଗଡ ଗଡ ହଉଥାଉ।
ବଡ ବଡୁଆ ହୋ ବଡ ବଡୁଆ ହୋ ଗଙ୍ଗା ଯାଅ ଗୟା ଯାଅ ବାଇଶ ପାଉଚେ ଗଡ ଗଡୁ ଥାଅ।
ହଁ ଆଜ୍ଞା ବଡ ବଡ ହ ଅନ୍ଧାରରେ ଆସ। ଆଲୋ ରେ ଜା
ହୁଁ।
ଗଙ୍ଗା ଯା ଗୟ ଯା ରି ପୁରୁଷୋତ୍ତମ ଯାଅ ଆଉ ବାଇଶି ପାହାଚେ ଗଡ ଗଡ ହଉଥାଉ ଏମିତି ସାତ ଥର ଡକାଯାଏ ସାତ ଥର ତିନି ଥର ପାଞ୍ଚ ଥର ମାନେ ଆମର ଯିଏ ଯୋଉ ହିସାବରେ ଡାକିଲେ ଆଉ।
ଆଚ୍ଛା
ପ୍ରାୟତଃ ସମସ୍ତେ ସାତ ଥର ଡାକନ୍ତି
ଆଚ୍ଛା
ଆଜ୍ଞା
ନାଇଁ ଆମର ଏଆଡେ କିନ୍ତୁ ଦୀପାବଳି ବହୁତ ଭଲ ଆକାରରେ ଆୟୋଜନ କରାଯାଏ ବଡ ଆକାରରେ ଆମେ ସବୁ ବାଣ ଫାଣ ଫୁଟଉ
ଆଜ୍ଞା ଆମ ବି ଆମେ ବି ମୁଁ ଏବେ ଏ କଟକରେ ରହୁଛି ବଡବଡୁଆ ଡାକି ଆସିବୁ ବଡବଡୁଆ ଡାକିବୁ ତାପରେ ଆମର ଯୋଉ କଟକ ତ ଆମର ଜାଣିଥିବେ କାଳୀ ପୂଜା ମାନେ ପ୍ରସିଦ୍ଧ କହିବା କୁ ଗଲେ ନା
କାଳୀପୂଜା ତ କଟକ ପୁରା ପ୍ରସିଦ୍ଧ ଆମର ହୁଁ ହୁଁ ଆଉ ବାଣ ଫାଣ ସବୁ ସେଠି ପଡି ଥାଏ ନା ବହୁତ ବଡ ଆକାରେ ବଡ ବଡ ପାନ ବାଣ ଦୋକାନ ସବୁ ସେଠି ପଡୁଥିବ
ଆଜ୍ଞା ବହୁତ ବଡ ବଡ ବାଣ ଦୋକାନ ବହୁତ ବିଭିନ୍ନ ପ୍ରକାର ବାଣ ପଡିଥିବ
କଣ କଣ ସବୁ ବାଣ ପଡିଥାଏ ଏଠି କହିଲେ ଶୁଣ ଆମର ତ ଏଠି ମୁଁ ତ ବହୁତ ପ୍ରକାର ବାଣ ଫୁଟାଏ।
ଆଜ୍ଞା ବହୁତ ବଡ ମାନେ ସେ ବାଣ ଗାଁ ହେଇ ଜାଣିନଥିବି ଦେଖିବାକୁ ବଡ଼ିଆ ସୁନ୍ଦର ଲାଗେ ସେ ବାଣ ଦେଖିବାକୁ
ଆଚ୍ଛା
ଆଜ୍ଞା ଆମର ଯୋଉ ହାବିଲୀ ବାଣ ବାଣ ହଉ କିମ୍ବା ଆମର ଏ ଯୋଉ ଏଇ ଝରଝରିଆ ବାଣ ହଉ ମାନେ ଏମତି ବହୁତ ପ୍ରକାର ବାଣ ପଡିଥାଏ
ଆଚ୍ଛା
ଆଜ୍ଞା ଆଉ ଏଠି ଆମର ଆଜ୍ଞା ଆଉ ଆମର ଯୋଉ ହଁ ଏମିତି ବହୁତ ପ୍ରକାର ମାନେ ଆଉ ଯୋଉ ବମ୍ ଫୋପଡି ହଁ ଘରି ବାଣ କୁମ୍ପି ବାଣ
କୁମ୍ପି ବାଣ ସୁନୁ ଫୁଟୁକା
ଆଜ୍ଞା
ଘରି ବାଣ ସୁନୁ ଫୁଟକା ପକାଅ ନା ଯୋଉ ଆମର
ଓ କାନ୍ତ ମୁଁ କହିଲୁ ବାଁହାତ୍ୟା ମୁଁ ବାଁହାତ୍ୟା ହବ ପୋଫାଡେ
ହଁ ବାଁ ହାତରେ ତ ବଢିଆ ମୁଁ ବି ବାଁ ହାତରେ ପୋଫାଡେ
ଆଜ୍ଞା ହୁଁ ହୁଁ ବଢିଆ ଭଲ ସାଉଣ୍ଡ ବି ହୁଏ ମାନେ ଜୋର ସାଉଣ୍ଡ ବି ହୁଏ
ଆଚ୍ଛା ଶବ୍ଦ କରେ ଜୋରରେ ଶବ୍ଦ ହୁଏ ନାଇଁ ହୁଁ
ହଁ ତାପରେ ଆମର କାଳୀପୂଜା ଏଠି ଆମେ ଯୋଉ ମା କାଳୀଙ୍କ ଦର୍ଶନ କରୁ। ଆମର ଟିକେ ବି ବେ ବହୁତ ପ୍ରକାର କାଳୀଙ୍କ ମେଢ ହଉଚି ତଥାପି ଆମର ପ୍ରାୟ ସେଇ ସମ ପାଖାପାଖି ଆମର ଏଠି କାଳୀ ମେଢ ହୁଏ ଯୋଉ କଟକ ରେ।
ଆଚ୍ଛା।
ଆଜ୍ଞା ଆମେ ଯାଇ କାଳୀ ମା କାଳୀଙ୍କ ଦର୍ଶନ କରୁ। ତାପରେ ଆମର ଯୋଉ ଭଷାଣି ଶୋଭାଯାତ୍ରା ବହୁତ ମାନେ ଧୁମଧାମ ରେ ପାଳନ କରାଯାଏ।
ଆଚ୍ଛା।
ଆଜ୍ଞା।
ହଁ କାଳୀଙ୍କର ବି ଆମର ବି ଏଠି ଭସାଣି ହୁଏ କାଳୀ ପୂଜାରେ।
ଆଜ୍ଞା।
ଆମର କାଳୀପୂଜା ଆମର ଚଣ୍ଡିଖୋଲରେ ମେଢ ବାହାରେ ବହୁତ ବଡ ଆକାରରେ ହୁଏ, ଭୋଜି ଭାତ ବି ଆୟୋଜନ କରାଯାଏ। କାଳୀ ପୂଜାରେ
ଆଜ୍ଞା ଆ ବହୁତ ଆମେ ବହୁତ ସଂଖ୍ୟକ ମାନେ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ଆବିଷ କରାଯାଏ। ତାପରେ ଆମର ପୂଜା ପର୍ବ ଧୁମ ଧାମ ରେ ହୁଏ। ଆଉ ଆମର ଗଣେଶ ଭଷା
ତାପରେ ଦୀପାବଳି ଟା ଆମର ପୁରା ପୁରା ବିଶ୍ଵ ପ୍ରସିଦ୍ଧ, ବିଶ୍ୱ ରେ ସବୁ ଦେଶରେ ଆମର ଦୀପାବଳିଟା ଆମର ପାଳନ କରାଯାଏ। ହୁଁ। ଯାହା ହୋଉ କିନ୍ତୁ ବହୁତ ମଜ ଲାଗେ ବାଣ ଫାଣ ସବୁ ଫୁଟାନ୍ତି ସବୁଆ
ଆଜ୍ଞା ଦେଖିବାକୁ ମାନେ ଛାତ ଉପରୁ ପଳେଇବେ ପାଖରେ ଦୃଶ୍ୟ ଦେଖିବାକୁ ବହୁତ ସୁନ୍ଦର ଲାଗେ।
ବହୁତ ବହୁତ ବହୁତ ବଢିଆ ଲାଗେ ଦେଖିବାକୁ ସେ ଦୃଶ୍ୟ। ମତେ ତ ବହୁତ ଭଲ ଲାଗେ।
ଆଜ୍ଞା ମତେ ତ ଦେଖିବାକୁ କିନ୍ତୁ ବାଣ ପାଇଁ ନା ଯୋଉମାନେ ବାଣ ଫୁଟେଇ ମୁଁ ତାଙ୍କ ପାଖରେ ଯାଇ ଦେଖ ସେ ମତେ ବହୁତ ବଢିଆ ଲାଗେ।
ଆଚ୍ଛା।
ଆଜ୍ଞା।
ହୁଁ।
ହଉ ବନ୍ଧୁ ଆପଣଙ୍କ ସାଙ୍ଗେ କଥା ହେଇ ମତେ ବହୁତ ବଢିଆ ଲାଗିଲା। ଆଜ୍ଞା। ଆପଣଙ୍କ ସାଙ୍ଗ କଥାଇ ମତେ ବହୁତ ଭଲ ଲାଗିଲା। ମୁ ଏଇଠି କ କଲ ଟି ସମାପ୍ତ କରୁଚି, ଆଉକେତେବେଳ ଫାଙ୍କା ହେଇ କଥା ହବା।
ଅ ହଉ ହଉ। ହୁଁ।
ନା।
କଲ ଟା କାଟିଦିଅ ବନ୍ଧୁ? ହ୍ୟାଲୋ। ବନ୍ଧୁ। ମିତ୍ର। କଲଟା କାଟିଦିଅ।